ହ୍ୟାଲୋ
ହଁ
ହଁ କହ ହଁ ସୁଭାଉଛି କୁହ।
ଉଁ ହୁଁ ଆଉ କଣ ଆଣ୍ଟି ଅଙ୍କଲ?
ଅଙ୍କଲ୍ ଆଣ୍ଟି ଘରେ ତଳେ ଅଛନ୍ତି।
ଓହୋ ଅଙ୍କଲ ଆଉ ଯାଉନାହାନ୍ତି କି ଦୋକାନକୁ?
ହଁ ଯାଉଛନ୍ତି ଏଇ ରାତିରେ ବେଳେ ବେଳେ ଯାଉଛନ୍ତି ବେଳେ ବେଳେ ଯାଉନାହାନ୍ତି। ଏଇ ଖାଲି ବାରିରେ ବିଲ ବାଡ଼ି କାମ ହଉଚି ଏଇନା ଧାନ ଫାନ ବୁଣୁଛି ତ।
ଓହୋ ଆଚ୍ଛା ନଈରେ ଯୋଉ ବା-ବା ବିଲରେ କଣ ପାଣି ଆସିଲାଣି?
ହଁ ବର୍ଷା ହଉଛି ପାଣି ନହେଲେ ଆମର ମଟର ପ ନାଳ ପାଣି ଆମର ଏପଟେ ଏତେ ବି ଆସେନି ମାନେ ନାଳ କରେ ଯୋଉ ବିଲ ସବୁ ଅ କିଛି ଆସେ ନହେଲେ ଏଇ ବର୍ଷାରେ ଯାହା ଯେତିକି ହୁଏ। ତାପରେ ମଟର ଫଟର ବି ପଡେ ଯଦି ଅଧିକ ଦରକାର ପଡେ।
ଓହୋ ଆଚ୍ଛା ତଳି ଫଳି ତାହଲେ ସବୁ ରୁଆ ହେଲାଣି ନାଁ?
ଧାନ ଆ ବୁଣା ହଉଛି ଏବେ ମାନେ ବଡ ବାନା ନା ନା ଗଜା ହଉଛି।
ହଁ ସେଇ ତଳି ତାକୁ କହନ୍ତି ସେ ତଳି ପକା ହଉଛି।
ହଁ ହଁ ହଁ।
ହଁ ସେ ହଁ ସେୟା ତତେ କହିଲି।
ହଁ ମୁଁ ଉଁ ଭୁଲି ଯାଇଥିଲି।
ହୁଁ ଭଲ ଆଉ ଆରେ ସେଇ ତମ ଦୋକାନଟା ସେଇଟି ଅଛିଟି ଯୋଉ
ହଁ ସେଇଠିଁ ହିଁ ଅଛି ସେଇଠି ହଁ ଖାଲି ଖୋଲା ହଉନି ବହୁତ କମ ଖୋଲା ହଉଛି ଆଉ।
ଓହୋ ଆଚ୍ଛା। ଆଉ କଣ କହ?
ବାବା ଏଇନ ସବୁ କଥା ବୁଝା ବୁଝି କଲା ବଳକୁ ସେ ଘାବେରେଇ ଯାଉଛନ୍ତି।
ଉଁ ହୁଁ। ତୋ ଭାଇର ଛୁଟି ହେଇନି?
ଛୁଟି ଥିଲା ସେ ଆସିଥିଲା ଯାଇଛି ଇଣ୍ଟର୍ନସିପ ରେ କୁଆଡେ କହିଲୁ ବାଇଜାକ୍।
ଓହୋ ତାର କଣ ଫାଷ୍ଟ୍ ଇୟର ନା ସେକଣ୍ଡ ଇୟର?
ଥାର୍ଡ ୟର।
ଥାର୍ଡ଼ ଇୟର ହେଇଗଲାଣି?
ହଁ ଥାର୍ଡ ଇୟର ସେ ଯାଇଛି ଇଣ୍ଟର୍ନସିପ ପାଇଁ ଆସିଥିଲା। ଏଇ ରଜ ହଁ କେତେ ଚଉଦ ତାରିଖ ବେଳକୁ ସେତିକି ବଳେ ଗଲା ଇଣ୍ଟର୍ନସିପ୍ ପାଇଁ ଆଉ।
ଓହୋ ଆଚ୍ଛା ତାର ତ ଆସିବନ ତାହାଲେ ତା କ୍ୟାମ୍ପସ ର ଅରିକା। ତାର କ୍ୟାମ୍ପସ ସରିକା ଆସିବନି ସବୁ ନା?
କ୍ୟାମ୍ପସ୍ ନା ନା ଆସିବ ଫୋର୍ଥ ଇୟରରେ ଆସିବ ନା।
ନାଇଁ ବି ଟେକ୍ ର ତ ଥାର୍ଡ ଇୟର ରୁ ବୋଧେ ଆସେ?
ମୁଁ ଆଉ ଜାଣିନି।
ହୁଁ ଉଁ।
ମୁଁ ଯଦି ଶୁଣିଥିଲି ଫ୍ରୋଥ୍ ୟର ଆସେ।
କେ ଜାଣି ପ୍ରାଇଭେଟ ଘରିକାର ମେ ବି ଆସୁଥିବ।
ହଁ ପ୍ରାଇଭେଟ ହେଇଥିବ ଥାର୍ଡ଼ ୟର୍ ମୁ ଏତିକି ଶୁଣିଥିଲି ଗମେଣ୍ଟର ସବୁ ତ ଫୋର୍ଥ ୟର୍ ରେ ଆସେ। କେଜାଣି ଏଟା ଥାର୍ଡ ଇୟର ଷ୍ଟାର୍ଟ ହେଲା ଥାର୍ଡ ୟର୍ ସରିବା ସରିବା ହେଲା ବଳକୁ ଆସିବ ଆଉ
ହଁ। ଆଛା ତା କଣ ପ୍ଲେସମେଣ୍ଟ ଡେଟ୍ ସବୁ କେତେ ଭଲ।
ପ୍ଲେସ ମୁଁ ଜାଣିନି ସେ ଗୁରା ସିଏ ତାର ଜାଣିଥିବ ତାର କରିଥିବା। ମୁଁ ତ ଜାଣିନଥିଲି ତାର କୋଉ ଇୟର ହେଲା ବୋଲି ମୁଁ ତ ହେଇନ ପଚାରିଥିଲି ତାକୁ।
ନା ବଢିଆ ଭଉଣି ତୁ।
ବଢିଆ ଭଉଣୀ କଣ? ଭଉଣୀ ତ ଯୋଉ ନାମ ନଉଛି ଭଉଣୀର ଦୁଃଖ କିଏ ବୁଝିବ?
ଆଉ ପୁରୀ ହରିକା ଯାଇନୁ। ପୁରୀ ଯାଇନୁ ପୁରୀ?
ନା ଯାଇଥିଲି ସେଇ ଅଫିସ ରେ ଥିଲା ବଳେ ସେତେବେଳେ ଯାଇଥିଲି।
ବାପ୍ ରେ ଏତେ ଦିନ୍ ହେଲାଇଁ
ତିନ୍ ଚାରି ଥର ହଁ ସ୍କୁଟି ନେଇକି ପଳେଇଚୁ ଆମେ।
ରାତିରେ ନା କଁ?
ହଁ ବା ଅଫିସ୍ ସରିବ, ନାଇଟ୍ ସିଫ୍ଟ୍ ବାରଟାରେ ବାରଟାରେ ଯିବୁ। ସକାଳେ ଆସିକି ଶୋଇବୁ।
ଆମେ ବି ଦିଟାରେ ଥରେ ମୁଁ ଥରେ କି ଦିଥରେ ଖଣ୍ଡେ ବଧେ ଯାଇଚି ଦିଟାରେ ଯାଇଥିଲୁ ରାତି ଦିଟାରେ। ଫେରିକି ଦା ଦାଟ ସେପଟୁ
ଟାରେ ସରିବ ବାର୍ଟାଟରେ ସରିଲେ ଦିଟା ହେଇଯିବ ବାହାରୁ ବାହାରୁ ମାନେ ସେଇଠି ରୋଷଣୀ କରିକି ପୁରା ବାହାରିବେ ସିଏ।
ଓହୋ। ମଜା ଲାଗେ କିନ୍ତୁ ରାତିରେ ଗାଡି ଚଲେଇବାକୁ ବଢଆଲା ମଜା ଲାଗେ ଫାଙ୍କା ଫାଙ୍କା ରୋଡ୍ କୁ ଭାଇ ପିଟିକି ଯିବ ପୁରା
ହଁ ଭଲ ଲାଗେ କିନ୍ତୁ କଣ କରିବା କଣ କରିବାର ଅ ଛି ଏବ ଏବେ ଯାଏ ଡିସାଇଡ୍ ହେଇପାରୁ
ହୁଁ ହୁଁ କି ଆମେ ଏମତି ଯାଇଥିଲୁ କହିଲୁ ଥିଲା ବେଳେ କଁସେଟିସିରେ। ଯାଇଥିଲି ଦିଥର ଖଣ୍ଡେ ଯାଇଥିଲି ହେଲା ଆମେ ଯାଇଥିଲୁ ପୁରୀ ଯାଇଥିଲୁ। ପୁର ଯାଇଁକି ସେପଟେ ମ୍ୟାରେନ୍ ଡ୍ରାଇଭ୍ ଦେଇକି କୋଣାର୍କ ଦେଇକି ପୁରା ଫେରିଥିଲୁ।
ହୁଁ।
ପୁରା ରାଉଣ୍ଡ୍ ମାରିକି ସଖାଳେ ଆସି ପହଞ୍ଚିଳାକୁ ଦି ନଅଟା ହେଲା ଦିନ ନଅଟା ଦଶଟା। ସାଙ୍ଗ ମାନଙ୍କୁ ସବୁ ନିଦ ମାଇଲାଇଁ ହେଲା ମତେ ବି ସେଠି ନିଦ ମାଡୁଚି ସିଏ ମତେ କହିଲା କି ଦୁ ଟିକେ ଗାଡି ଚଲା ହେଲା ମତେ ନିଦ ଲାଗିଲା ଇଁ ଟିକେ ସୋ ପଛରେ ଟିକେ ତୋ ପିଠିରେ ଟିକେ ଶୋଇ ପଡିବି ହେଲା ମୋତେ ଗାଡିଟା ଦେଲା ମତେ ବି ଟିକେ ଟିକେ ମୋ ଆଖି ଲାଗୁଚି। ମୁଁ ଯାଇ ମୁଁ ଯାଇ ଆଖି ବନ୍ଦ କରି ସ୍କୁଟି ଚଲୋଉଚି ପୁଣି ତିନି ଜଣଙ୍କୁ ବସେଇକି। ହେଲା ମୁଁ ଯାଇ ମୁଁ ମାନେ ଆଖି ଟିଳିମିଳି ହେଇକି ଟଳମଳ ହେଇକି ଗାଡି ଚଲୋଉଚି ମୁଁ ଯା ସେଠିକିନା ଖୋଲା ଆଉ ମୁଁ ଯାଇ ରାସ୍ତାର ବାଁ ପଟ ସାଇଡରେ ଯାଇକି ଡାହାଣ ପଟରେ ହେଲା ମୋ ଆଗରେ ଗୋଟେ ପିକଅପ୍ ଭ୍ୟାନ ଅଛି।
ହେଲା ଟିକେ ଦୂରରେ ଥିଲା ଅବଶ୍ୟ। ତାପରେ ମୁଁ ଏପଟକୁ ଗାଡି ଟା ସାଇଡ ଆଇଁଲି ଫୁଣି ମାନେ ପୁରା ଧୀରେ ଧୀରେ ଚାଲଲିି ପୁରା ତିରିଶ ଭିତରେ ପୁରା ଗଲି। ତାପରେ ତାକୁ ଏତ ତା ନିଦ ଯେତେବେଳେ କମ୍ପ୍ଲିଟ୍ ହେଇଗଲା ବ ଭାଇ ତୁନେ ମୋର ହେଇଗଲା। ତାପରେ ଆସିକି ଭାଇ ଇଏ କଲୁ।
ତୋର ଲାଇସେନ୍ସ୍ ଅଛି?
ମୁଁ ଅଠର ବର୍ଷର ବାହାର୍ କରିଦେଇଛି।
ଯା ହୋଉ।
ଅଠର ହେଲା ତ ଭାଆର କଲି। କାଇଁ
ଆରେ ମୁଁ ଆପ୍ଲାଏ କରିଥିଲି ମୁଁ ଆ ଆପ୍ଲାଏ ହିଁ କରିନଥିଲି ଏବେ ଅଫିସ୍ ସରିଲା ପରେ ଯୋଉ ଟାଇମ ମିଳିଲା ଆପ୍ଲାଏ କଲି ଏଲ୍ ଏଲ୍ ଟା ଦେଇଦେଲି ଯାଇଁ ସେଇ ଅଫିସ ରେକି ଦେଇକି ପଳେଇସିଲି ଏଲ୍ଏଲ୍। ହେଲା ଆଁ ଏଲେ ଟେଷ୍ଟ୍ ଟା କ୍ଲିଅର୍ ହେଇଯାଇଥିଲା ତାପରେ କଁ କଇଲୁ ମୁଁ ଗୋଟେ ହ ମତେ ସାଙ୍ଗଟା କହିଲା କହିଲା ଛଅ ମାସ ତ ଅଛି କଇଲା ପାଞ୍ଚ ମାସ୍ କଣ୍ଡେ ହେଲା ବେଳକୁ ଯାଇକି ଆପ୍ଲାଏ କରିଦବୁ ଡି ଏଲ୍ ଟା ଆଉ ହେଲା, ମୁଁ ସେଇଠୁ ମୁଁ କହିଲି ଆଉ ଛଅ ମାସ ଯଦି ଅଛି ହେଠୁ ବସିଗଲି ଆଉ, ଆପ୍ଲା ଆଉ ଡିଏଲ ପାଇଁ ଆପ୍ଲାଏ କଲିନି ଆଉ। ତାପରେ ହେଟୁ ମାସେ ଖଣ୍ଡେ ଥିଲା ମାସେ ଦେଢ ମାସେ ଖଣ୍ଡେ ଥିଲା ମୁଁ ସେଠୁ ଆପ୍ଲାଏ କଲା ବେଳକୁ ଆପ୍ଲାଏ ତ ହେଇଗଲା କିନ୍ତୁ ଡ଼ିଏଲ ଏ ସ୍ଲଟ୍ ବୁକିଂ ହୋଉନି।
ଓହୋ ଆଚ୍ଛା।
ତାପରେ ହେଟୁ ହେଲା ବେଳକୁ ମୋର ଏକ୍ସପାୟାର ହେଇଗଲା ହେଲା ସିଏ ଆକ୍ଚୁଲି ଡିଏ ମାସେ ଖଣ୍ଡେ ଥବ ଆପ୍ଲାଏ ଯୋଉ ଏଲ୍ ଏଲ୍ ସରିିବା ଲାଗି ସେ କରୁନାହାନ୍ତି। ମାନେ କିନ୍ତୁ ସେୁ ମୁଁ ସେଠୁ ମୁଁ ସେ ଷ ସାଙ୍ଗଟା କତିରେ ପଢ଼ି କଲକଲି ତାପରେ ସେଠୁ ଆଉ ଥରେ ଅଫିସ ଫୋନ କଲି ସେ କହିଲେ କି ତମେ ଏଲ ଏଲ ଟା ରିନୁ କରିଦିଅ ଆଉ ମାନେ ପଡିବନି ମାନେ ପଇସା ପଡେ ପଇସା ଏକ୍ସଟ୍ରା ପଡିବ ଅ କିନ୍ତୁ ତ ଏକ୍ଜାମ ତ ଦବାକୁ ଆଉ ପଡିବନି ଖାଲି ଆସିବ ଖାଲି ଥରେ ଖାଲି କନଫର୍ମ କରିକି ପଳେଇବ। ଆଉ ତାପରେ ପୁଣି ଏଥରେ ଡିଏଲ ପାଇଁ ଆପ୍ଲାଏ କର ମୁଁ ଏଥର ତ କରିଦେଇଛି
ଓହୋ କେତେ ମାସ ଅଛି ଆଉ?
ଏଲ ଏଲ ଟା ଏବେ ହିଁ କରିଛି ମ ଏଇ ପାଁ ସାତ ଦିନ ଭିତରେ ଯାଇଁ କରିଛି। ପାଞ୍ଚ ଦିନ ତିରିଶ ତାରିଖ ଯାଇକି ଏଲ ଟା କରିକି ଯାଇଥିଲଥିଲେ ଆଉ ଡିଏଲ ପାଇଁ ବି ଆସିଲା ବେଳକୁ ଆପ୍ଲାଏ ହେଇଗଲା ଡିଏଲ ଟା ଅଛି ମାନେ ଗାଡି ଚଲେଇଆକୁ ମୁଁ ଅଛି କେତେବେଳେ କହିଲୁ ଏଇ ଯୋଉ ଏକତିରିଶ ତାରିଖ। ଜୁଲାଇ ଏକତିରିଶରେ ସ୍ଲଟ ଅଛି କଣ
ସ୍ପାଇଡର ମ୍ୟାନ୍
ସେଇଟା କଣ କଣ ଏ ଯୋଉ ମୁଣ୍ଡି।
ହଁ ତୁ ମୁଭି ଦେଖୁନ କି
ନାଁ ଆ।
କାହିଁକି ଭାଇ
ଓଛା
ମୁଭିି ଦେଖୁନା ଗୋଟେ ପିଲା କହୁଛି ମୁଭି ଦେଖେ ନା ଆଉ କଣ ଦେଖୁ ତାହେଲେ? ଫ୍ରି ଟାଇମ ରେ ସିରିଅସଲି କିଛି ମୁଭି ତତେ ଭଲ ଲାଗନି ଦେଖିବାକୁ
ହଁ ଭଲ ଆଗରୁ ଦେଖୁଥିଲି ଏବେଆଉ ଦେଖୁଥିଲି
ବଡ଼ ପିଲା ହେଇଗଲାଣିି ଆଉନ
ଭଲ ଆଉ ସିଏ ମୁଭି ଦେଖିଲି ସେ ସେତିକି ବେଳେ ସବୁ ତା ଏବେ ଖାଲି ଏ ଘରେ ଅଛି ମତେ ଭଲ ଲାଗୁଛି ପାକିସ୍ତାନୀ ଡ୍ରାମା।
ପାକିସ୍ତାନରେ ଏହେ କଣ କହୁଛି ସେ? ହଉ କେଡ୍ରେ ଆମ ହରିକା ଦେଖୁନା କି
ହଁ ସେଗୁଡା ବି ଅଳ୍ପ ଅଳ୍ପ ଆଗରୁ ଦେଖୁନଥିଲ ଏବେ ଟିକେ ଅଳ୍ପ ଅଳ୍ପ ଖଲି ଦେଖୁଛି କିନ୍ତୁ ଏତେ ଇଏ ନୁହଁ କେତେବେଳେ ଗୋଟେ ଯଦି ଷ୍ଟୋରୀ କୋଉଠି ଗୋଟେ ମିଳିଗଲା ମତେ ଭଲ ଲାଗିଲା ଦେଖିବି ନ ହେଲେ ନାହିଁ।
ଓହୋ ଆ ମିରଗା ଦେଖୁନା ନହିଁ
ହଁ ନିମ ଦେଖିଲ
ଅନ୍ୟ ବି ଫାନ୍ କିନ୍ତୁ କହୁଚୁ
ହଁ ଏଠି ଯିଏ ଦେଖୁଛନ୍ତି ସିଏ କହୁଛନ୍ତି ନାଇ ନ
ହଁ ଏଇ ସମସ୍ତେ ଆନି ଆଉ ମାର୍ଭେଲ ଡିସିି ଏଗୁଡା କିଛି ଦେଖୁନା?
ନା ମୁଁ ଖାଲି ଶୁଣିଛିଦ ନା
ଓ ହଲେଣ୍ଡ ମୁଭି ତାଲେ ଟୋଟାଲ୍ ଦେଖୁ ନା?
ନାଁ।
ହଁ ଇଏ ଖ୍ରୀଷ୍ଟୋଫୋର୍ ନଲ ନ ଦେଖିଛୁ।
ନା
ଚଷ୍ଟ ଫୋଟିଲ ନା ଦେଖିରୁୁ
ମୁଁ କିଛି ଦେଖିନି ତ ଯଦି ପଠେଇବାର ଅଛି ତୁ ମତେ ପଠେଇଦବୁ ମୁଁ ଦେଖିଦେବି
ଦେଖିବୁ କିଷ୍ଟବ ନ ଲ ନ
ମିଳେନି କି ଏଇଟା ଦେଖିବୁ ଇଏ କରିବୁ ଆଉ ମୁଁ କିଛି ସର୍ଚ୍ଚ ଫର୍ଚ କରିବାକୁ ମତେ କଷ୍ଟବ ହେଲା ମୁଁ ଏ ଆ ସେ ମୁଣ୍ଡରେ ପସେଇନି ଦେଖିନି ତ ମତେ ପୁରା ବୋର ଲାଗୁଛି।
ଓ ହୋ
କିନ୍ତୁ ଦେଖିଲେ ମିଶିକି ଦେଖିଲେ ଦେଖିଦେବି ଭଲ ଲାଗି ଘରେମ ବି
ଇଏ ହରିକା ସାଉଥର ମୁଭି ହରିକା
ହଁ ସାଉଥ୍ ର ମୁଭି ଦେଖିଚି, ମତେ ଭଲ ଲାଗେ।
ତାକୁ ଦେଖୁ ସର୍ଚ୍ଚ କରିକି। ସର୍ଚ୍ଚ କରିକି ତାକୁ ଦେଖୁ।
ହଁ ତାକୁ ସିଏ ଆ ସେ ସବୁ ୟୁଟ୍ୟୁବରେ ଯଉଡା ଯଦି ଭଲ ଲାଗିଲା ଦେଖିବି ଆଉ। ହଁ।
ଓ କିଛି ଜାଣିନୁ ୱେବସାଇଟ୍ ହେରା କିଛି ଜାଣିନୁ କେମତି ଡାଉନଲୋଡ୍ ହବ ନା?
ନା ନା ମୁଁ ସେଗୁଡା ସବୁ କିଛି ଜାଣିନି। କେନ୍ତି ଡାଉନଲୋଡ୍ ହୁଏ କି କଣ ହୁଏ। ସେମିତି ହେଲେ ମୁଁ ଆରେ ମୁଁ ଗୋ ଗୋଟେ ଗୋଟେ ଏମତି ଅଛି, ବେଳେ ବେଳେ ପଳେଇ ଆସ ସେ ଯୋଉ ମୁଁ ଚଲେଇ ଦିଏ ଟିକେ ମାନେ ଫେସବୁକ୍ ହେରିକା ଟିକେ ଚଲେଇଦିଏ। ସେତିକିବେଳେ ସବୁ ଆସିଯାଏ ଛୋଟ ଛୋଟ ସବୁ ଷ୍ଟୋରି। ମଝି ସେଥିରୁ କିଛି ଭଲ ଲାଗିଲା ତ ମୁଁ ସେଠୁ ଯାଇକି ଯୋଉ ୟୁଟୁବ୍ ରେ ସେ ଇଏ ମାରିକି ଦେଖେ। ଆଉ ଆଉ କିଛିଟାର ମିଳେନି। ତ ମୁଁ ଜାଣିନି କେମତି ଡାଉନଲୋଡ୍ ହୁଏ କି କଣ କରା ହୁଏ।
ଏବେ ଗୋଟେ ବଢିଆ ମୁଭିଟା ଟା ଆସିଥିଲା ଟ୍ଵେଣ୍ଟି ନାଇନ୍ ୟୁଥ୍। କେତେ ଗୁଡା ସାଉଥ୍ ମୁଭି ବାହାରିିଲାଣି ବଢିଆ ବଢିଆ ମୁଭି ଷ୍ଟୋରି ବଢିଆ।
ହଉ ମୋତେ ପଠେଇଦବୁ ଆଉ।
ହୁଁ ହୁଁ। ମୁଁ କିନ୍ତୁ ୱେବସାଇଟ୍ ରୁ ପଠେଇବି।
ଘରେ ନାହୁଁ। ତୁ ତ ଏବେ ତ ଘରେ ଥିବୁ ନା?
ମୁଁ ତ କେତେ ହେଲେ କେତେ ଦିନ ହେଲାଣି ଘରେ ଅଛି।
ମୁଁ ଗଲେ ତାହେଲେ ଦେଖା ହବ ଆଉ। ମାନେ ମୁଁ ତ ଅଛି ତୁ ଆସେ ଆମେ ଦେଖା ହବା।
ଆବେ ମୁଁ କଣ ସାଲେପୁର ରେ ରହୁଚି?
ଆବେ ରହୁନୁ ଟୋଟାଲି।
ନା ସାଲେପୁର ଛାଡ଼ି ସାରିଲେଣି। ସାଲେପୁର ଛାଡିକି ବାପାଙ୍କ ସ୍କୁଲ ପାଖରେ ଅଛୁ ଏବେ।
ବାପା ଙ୍କ ସ୍କୁଲ୍ ।
ହଁ। ଏଇ ଯୋଉ କେନ୍ଦ୍ରାପଡା ଆଡେ ସାଲେପୁରୁ ଆଗକୁ ଟିକେ ପଶ୍ଚିମେଶ୍ଵର ଆଗକୁ ଟିକେ।
କଣ ତମେ ଆଉ ସେଠି ରହୁନ?
ନା। ତୁ ଯୋଉ ସାଲେପୁର କଥା କହୁଚୁ ସେଠି ଆଉ ରହୁନୁ ଆଉ। ହଉ ହୁଁ।
ରଖ।